ହାଲୋ। ହାଲୋ। ହଁ ଭାଇ ଜୟ ଜଗନ୍ନାଥ।
ଜୟ
ହଁ ଶୁଭିଲା ତ ଏବେ? ହଁ ଭାଇ ଭଲ ଅଛି। ହଁ। କଣ କରୁଛନ୍ତି
ଆଚ୍ଛା।
ହାଲୋ।
ଆ ଡିସ୍ ସ୍କୁଲେ
ମୁଁ କହିଲି କଣ କରୁଛନ୍ତି?
ତୋର ହୋଉନି ପ୍ରା
ହଁ।
ହ୍ୟାଲୋ।
ହାଲୋ।
ଆଜ୍ଞା। ହଁ ଆଜ୍ଞା ସୁଭିଲା।
ମୁଁ କହିଲି। ମୁଁ କହିଲି କଣ କରୁଛନ୍ତି?
ଅଫିସ ରେ ଅଛି ଆଜ୍ଞା। ଏବେ ସ୍କୁଲ ଗାଡି ନେଇକି ପିଲାଙ୍କୁ ନେଇକି ସ୍କୁଲ ଆସିଛି।
ହଁ ଏତେ ସକାଳୁ?
ଆଜ୍ଞା ଆଜ୍ଞା। ସକାଳୁ ପ୍ରାୟ ସାତଟାରେ ତ ଆମେ ଅଫିସ ପଳେଇ ଆସୁ। ଆସିକି ଗାଡି ନେଇକି ପୁଣି ପିଲା କଲେକ୍ସନ କରିକି ଆଣିକି, ସ୍କୁଲ ପହଞ୍ଚି ଯାଉ। ପ୍ରାୟ ସାଢ଼େ ଦଶଟା ଦଶଟା ପୂର୍ବରୁ। ହଁ ଦଶଟା ସାଢେ ଦଶଟା ଭିତରେ, ହିଁ ପହଞ୍ଚି ଯାଉ।
ଓହୋ।
ଆଜ୍ଞା ଆଜ୍ଞା। ଖାଇକି ଆସିଛି ସକାଳୁ ପଖାଳ।
ଆଛା ଆଚ୍ଛା। ପଖାଳ ଖାଇକି ଆସିଛନ୍ତି ନିଦ ଲାଗୁନି?
ନାଇଁ ଆଜ୍ଞା। ନିଦ ଲାଗେନି, କାରଣ ସ୍କୁଲ କାମରେ ତ ଆକ୍ଟିଭ ରହିବାକୁ ପଡେ। ସିନ୍ସିୟରିଟି ନହେଲେ ସ୍କୁଲ କାମ କରିହବନି।
ଓ ହୋ।
ତା ପରେ ଆମର ଇଏ ଡିସାବିଲିଟି ସ୍କୁଲ ହାଣ୍ଡିକ୍ୟାପ୍ ସ୍କୁଲ ତ ସେଇଥିରେ
ହଁ ହଁ।
ପୁରା ସିନ୍ସିଅରଟି ହବାକୁ ପଡେ।
ଆଚ୍ଛା ଆ୍ଛା ସେଇଟା ଭାଇନା କୋଉ ଜାଗାରେ ରହୁଛି।
ଆମର ଭୁବନେଶ୍ଵର ପ୍ରେସ ଛକ ନିଉ ଗମେଣ୍ଟିକ। ନିୟୁ ଗଭର୍ମେଣ୍ଟ କଲୋନୀ ନିୟର ଏମସିଏଲ ଗେଷ୍ଟ ହାଉସ୍
ସେପଟ ଲାଇନ ରେ ତ ସୈନିକ ସ୍କୁଲ ଅଛି ନା
ହଁ ସୈନିକ ସ୍କୁଲ ୱେ ଟୁ ପ୍ରେସ୍ ଛକ ନାଲକୋ ସ୍କୋୟାର
ହଁ ହଁ
ହଁ ସେଇ ରାସ୍ତାରେ ଗଲେ ବାଁ ପଟୁକୁ କଟି ଗଲେ ପ୍ରେସ୍ ଛକରୁ ବାଁ ବାଁପଟକୁ କଟି ଗଲେ ଆସିବ ଆପଣଙ୍କର ଏମସିଏଲ ଗେଷ୍ଟ ହାଉସ୍
ହଁ
ସେଇ ଗେଷ୍ଟ ହାଉସ ର ସାଇଟ ରେ ଲାଗିଛି ଆମ ସ୍କୁଲ ଓପନ ଲାର୍ଣିଂ ସିଷ୍ଟମସ
ହଁ
ଆଉ ସେଠି ସବୁ ଯେମିତି ଅଟିଜିିମ୍ ପିଲା ଆଉ ମେଣ୍ଟାଲି ଇଣ୍ଟେଲେକ୍ଚୁଆଲ ଡିସାବିଲିଟି ପିଲା ହ୍ୟାଣ୍ଡିକେପ୍ ପିଲା ଆ ଏଇ ସବୁ ପିଲା ସେଇଠି ପାଠ ପଢୁଛନ୍ତି ତାଙ୍କ ପାଇଁ ସ୍ଵତନ୍ତ୍ର ସରକାର କରିଛନ୍ତି ଭଲ ସ୍କୁଲ ଆଉ ଭଲ ଅ ଟିଚର ବି ସବୁ ଅଛନ୍ତି ଷ୍ଟାଫ୍ ସ ସମସ୍ତେ ବହୁତ ବଢିଆ ଅଛନ୍ତି କୋପ୍ରେଟଷ୍ଟାପ୍ ଯେମିତି ଆଟେନାନା ଅଛନ୍ତି ଆମେ ଡ୍ରାଇଭର ଷ୍ଟାପ୍ ଅଛୁ ସମସ୍ତେ ପୁରା କୋପ୍ରେଟରେ କାମ କରନ୍ତି।
ହ ଯା ହଉ ଭଗବାନଙ୍କ ଆଶୀର୍ବାଦରୁ ଘରେ ରୁ
ତାପରେ ଅ ଇଏ ହଉଛି କଣ କି ଆମେ ଯଦି ମାନବ ସେବା ମାଧବ ସେବା ବୋଲି ଆମେ ଜାଣେ ସେଥିପାଇଁ ଆମେ ଏ ସେବା କରିବାକୁ ବହୁତ ମୁଁ ବି ବହୁତ ଇଣ୍ଟରେଷ୍ଟ ଦିଏ। ମତେ ଭଲ ଲାଗେ ଏ ଆମ ସ୍କୁଲରେ ସମସ୍ତେ କୋପ୍ରେଟିଭ
ହଁ ଭଲ
ମୁଁ ଏବେଏ ମଝିରେ ମୋର ଦେହ ଖରାପ ହେଇଯାଇଥିଲା ମୋର ଷ୍ଟୋନ ବାହାରି ଯାଇଥିଲା ତ ମୁଁ ଅପରେସନ ହବାକୁ ବି କଳିଙ୍ଗ ହସ୍ପିଟାଲରେ ଥିଲି। ଆଉ ଆମ ସାର୍ ମାନେବି ବହୁତ କୋପରେଟ କରିକି ବହୁତ ସମସ୍ତେ ବି ସାହାଯ୍ୟ କରିକି ବହୁତ ବଢିଆ ଶୀଘ୍ର ମୁଁ ବି ଭଲ ହେଇଗଲି। ଆଉ ଏବେ ସ୍କୁଲ ରେ ସବୁ ଦିନ ଆସୁଛି ସବୁ ଦିନ ଏମତି ସଣ୍ଡେ ହେଲେ ବି ମୁଁ ପଳେଇ ଆସେ ପିଲାଙ୍କ ସାଥିରେ ମିଶିବା ପାଇଁ ମତେ ଭଲ ଲାଗେ ତାପରେ ଏମାନେ ହଉ କଣ କି ଜାଣି ପାରନ୍ତିନି ବୁଝି ପାରନ୍ତିନି ତାଙ୍କ ମାନ ସେଥିରେ ଟିକେ ଖୁସି ବାଣ୍ଟିଲେ ସେମାନେ ନିଜେ ଖୁସି ହେଇଯାଆନ୍ତି।
ସେଇଥିପାଇଁ ମୁଁ ରହିପାରେନି ଘରେ ସବୁ ଦିନେ ପଳେଇ ଆସେ
ହଁ ତାପରେ ବି ପିଲାମାନଙ୍କ ସାଙ୍ଗରେ ରହି ରହି ଗୋଟେ ଆନନ୍ଦ ଥାଏ। ଆଉ ଘର ରହିଲେ ବି ଏକ ଚାଟିଆ ଲାଗିବ ଯାହାଲେ ସବୁବେଳେ ଡିଉଟି ରହୁଥିବ।
ଆଜ୍ଞା। ତାପରେ ଏମିତିରେ ବି ପିଲାଙ୍କର ଏଇ ସିଜିନ୍ ତ ସେଆା ବର୍ଷା ସିଜନ ବେଳେ ବେଳେ ପିଲାଙ୍କ ଦେହ ପା ଅସୁସ୍ଥ ହେଇଗଲେ ଆମେ ହସ୍ପିଟାଲ ବି ନେଇକି ଯାଉ। କୁ ତାଙ୍କୁ ହସ୍ପିଟାଲରେ ଏଁ ଟିଟିମେଣ୍ଟ ଡକ୍ଟରଙ୍କ ସାଥିରେ କନ୍‌ସଲପ୍ଟ କରେଇକି ଟି ଟିଟିମେଣ୍ଟ କରାଉ ତାଙ୍କୁ ଯଗିକି ହଉ ତାଙ୍କୁ ଲାଟିନ୍ ବାଥରୁମ ଯାହାହେଲେ ବି ନିଜେକୁ ହିଁ କରିବାକୁ ପଡେ ଆମେ କରୁ ବି। ସେମିତି କି ନାଇଁ ଆମେ ତାଙ୍କ ପ୍ରତି ଅବହେଳା କରିବା କି ଘୃଣା କରିବା ସେମ ମାନେ ଆଉ ଡେଭଲପ କରିପାରିବେନି ସେଇଥିପାଇ ହିଁ ମନ ଦେଇ କାମ କଲେ ଆମକୁ ଭଲ ଲାଗେ ଗେ। ତାଙ୍କ ସାଥିରେ ମିଶିକି କାମ କଲେ ତାଙ୍କୁ ବି ଭଲ ଲାଗେ ଖୁସି ଲାଗେ ଆମକୁ ବି ଖୁସି ଲାଗେ।
ହଁ। ଆମକୁ ସିନା ଭାଗବନେ ଦିଟା ଗୋଡ଼, ଦିଟା ହାତ ଦେଇ ଚନ୍ତି।
ଆଜ୍ଞା ଆଜ୍ଞା।
ଚନ୍ତି ସେମାନଙ୍କ ପାଖରେ କାହା ପା--ରେ ଆଖି ଥିବ ଆଖି ନଥିଲେ ଗୋଡ ନଥିବ, ଗୋଡ ନଥିଲେ ହାତ ନଥିବ।
ହଁ ହଁ!
ଚନ୍ତି ତାଙ୍କୁ ଯେମ ସହଯୋଗ କରିବ। ସେମାନେ ବି ଆମ ଇସା
ଆଜ୍ଞା। ତାପରେ କ'ଣ କି ଗୋଟେ ଜିନ୍‌ଷ ହଉଛି, ସେମାନେ ସବୁ ହ୍ୱିଲ୍ ଚିୟାର ପିଲା। ଯେ ବସିବା ଛଡା ଆଉ ସେମାନେ ନା ଚାଲି ପାରୁଚନ୍ତି। ନା କିଛି କଥା କହି ପାରୁଚନ୍ତି, ନା ଗୋଡ ହାତ କିଛି ଆକ୍ଟିଭ୍‌ ହଉଛି। ତାଙ୍କୁ ଟେକିକି ନେଲେ ବସେଇଲେ ବସୁଛନ୍ତି, ଆଉ ଖୁଏଇ ଦେଲେ ଖାଉଚନ୍ତି। ଆଉ ଏମତି ତାଙ୍କୁ ଟଏଲେଟ୍ କରିବା, ପାଇଁ ହେଲେ ଟେକିକି ନବାକୁ ପଡୁଚି। ଆଉ ସବୁଥିରେ ଯଦି ନଅ କୋପ୍ରେଟେ କଲେ, ସେମାନେ କିଛି ଆକ୍ଟିଭ୍ ହେଇ ପାରିବେନି। ସେଇଥି ପାଇଁ ଆମେ ସେ ସବୁ କରିବାକୁ, ଅଭ୍ୟାସ୍‌ ରେ ପରିଣତ ହେଇ ଗଲାଣି ଆମର।
ଆଉ ସାର୍ ସେପଟେ ବର୍ଷା ହଉ? ନା।
ହଁ! ବର୍ଷ ତ ଆଜ୍ଞା, କାଲିଠୁ କାଲି ତ ସଖାଳେ ବି ରାତି ଚାରିଟାରୁ ବର୍ଷା କଣ୍ଟିନ୍ୟୁ ଚାଲିଥିଲା ପ୍ରାଏତ ଦଶଟା ସାଢ଼େ ଦଶଟାରେ ଡ୍ରପ୍ ହେଇଗଲା। ଏବେ ପୁଣି ଆଜି ବି ଭୋରୁ ଭୋରୁ ବର୍ଷା ହଉଥିଲା। ପୁଣି ଏବେ ଆଁ କଣ୍ଟିନ୍ୟୁ ଝିପ୍ ଝିପ୍ ଚାଲିଚି ବର୍ଷା ବନ୍ଦ ନାହିଁ।
ଅଚ୍ଛା ଚ୍ଛା।
ବର୍ଷା ସ ଏବେ ବିଜୁଳି ଘଡଘଡି ବି ପ୍ରାଏ ମାନେ ଷ୍ଟାଟିଙ୍ଗ୍ ପଏଣ୍ଟ୍ ରେ ବହୁତ୍‌ ଜୋରେ ହଉଥିଲା। ଏବେ ଟିକେ କମ୍ ଅଛି, ବିଜୁଳି ଘଡଘଡି। ଆଉ ବର୍ଷା ଝିପ୍ ଝିପ୍ ଚାଲିଚି। ତା'ପରେ ଏବେ ଠାକୁରଙ୍କ ପର୍ବ ଆସୁଚି ନା ରଥଯାତ୍ରା।
ହଁ!
ସେଇଥିପାଇଁ ବର୍ଷା ଟା କଣ୍ଟିନ୍ୟୁ ରହୁଚି ଟିକେ।
ହଁ! ହଁ। କାଳେ ରହୁଛି ଗରମ ରହୁଥିବ ପ୍ରବଳ
ହଁ! ଦେବସ୍ନାନ ପୂର୍ଣ୍ଣିମା ଥିଲା ନା। ସେଥିପାଇଁ ଠାକୁର ଗାଧେଇ ଚନ୍ତି, ଶହେ ଆଠେ ଗରା ଜଳ ଗାଧେଇଚନ୍ତି। ଯେହେତୁ ତ ଠାକୁରଙ୍କ ଦେହ ଖରାପ ହେଇଯାଇଚି, ସେ ଜର ରେ ପଡିଚନ୍ତି। ମାନେ ଆମେ ତ ବି ଟିକେ କଷ୍ଟ ପାଇବା। ଆମକୁ ବି ସେଇଟା ଟିକେ ଅନୁଭବ ହବା, ଦରକାର ବି। ଗୁଳ୍ଗୁଳି ତ ବହୁତ୍ ହଉଚି ସାର୍।
ହୁଁ! ଠାକୁର ତ ଏବେ ଅନସର
ହଁ! ଅଣସର ଘରେ ଅଛନ୍ତି। ତାଙ୍କୁ ତାଙ୍କ ଦେହ ପୁରା ଅସୁସ୍ଥ। ସେ ଏବେ ଦର୍ଶନ ଦଉଚନ୍ତି ଅଲାରନାଥ୍ ରେ।
ଆଚ୍ଛା ଆଚ୍ଛା।
ଅଲାରନାଥ୍ ରେ ଦର୍ଶନ ଦଉଚନ୍ତି। ସେଠିକି ଯାଇକି ଭକ୍ତ ମାନେ ବି ଯାଇକି ଦର୍ଶନ କରିକି ଆସୁ ସୁଚନ୍ତି, ବ୍ରହ୍ମଗିରି ଅଲାରନାଥ ରେ ମୁଁ ବର୍ଷେ ଯାଇଥିଲି। ଯାଇ ଦର୍ଶନ କରିକି ଆସ୍‌ଥିଲି, ବହୁତ୍ ଭଲ ଲାଗୁଥିଲା ସେଠି କିନ୍ତୁ।
ସେଟା କଉ ପଟ ଲାଇନ୍ ହେ
ସେଇଟା ପୁରୀ ବ୍ରହ୍ମଗିରି ଲାଇନ୍।
ଆଚ୍ଛା, ବ୍ରହ୍ମଗିରି।
ଆଜ୍ଞା। ସେଇଠି ଅଲାରନାଥ୍ ମନ୍ଦିରରେ ଜଗନ୍ନାଥ ଦର୍ଶନ ଦିଅନ୍ତି ସେଠି। ସେଠି ବହୁତ ଭିଡ ବି ହୁଏ ଆଉ ବହୁତ ଅ ସୁନ୍ଦର ଲାଗେ ଜାଗା ଟା ଜାଗା ପ୍ଲେସ ଟା ବହୁତ ଭଲ। ଭଲ ଲାଗେ ଦେଖିବାକୁ ବି ବହୁତ ଭଲ ଲାଗେ।
ନାଇଁ।
ଆଜ୍ଞା ଆଜ୍ଞା ବହୁତ ଥର ଗଲୁଣି ଆମେ ପୁରୀ, କୋଣାର୍କ, ଚନ୍ଦ୍ରଭାଗା ଆ କାଳି ପ୍ରାୟ ଜାଗା ଏପଟେ ଆମର ଭୁବନେଶ୍ଵରରେ ନନ୍ଦନକାନନ ବଟାନିକାଲ ଗାର୍ଡେନ ଖଣ୍ଡଗିରି ଏସବୁ ବହୁତ ଜାଗା ଆମେ ପିଲାଙ୍କୁ ନେଇକି ଯାଉ ଆଉ ବୁଲିକି ପିଲାଙ୍କୁ ଦେଖେଇକି ଆଣୁ।
ଯା ହଉ ସରକାରଙ୍କ ତରଫରୁ ଏତିକି ତ ଭଲ ଅଛି।
ଆଜ୍ଞା।
ଦଉଛନ୍ତି ଯାହା ଛୁଆ ମାନେ ଯାଆନ୍ତୁ। ଆମ ପାଖରେ ତ ସବୁ କି
ଆଜ୍ଞା।
ଛୁଆ ଦେଖି ପାରୁନାହାନ୍ତି।
ହଁ।
ଟିକେ ଦରକାର ସାହାଯ୍ୟ ସବୁବେଳେ ଦରକାର।
ହଁ ତାଙ୍କ ପାଇଁ ସାହାଯ୍ୟ ନ କଲେ ତାଙ୍କ ଗୋଡ ଆମ ଗୋଡ ଭାବିିନବ ତାଙ୍କ ଗୋଡ ସେ ସେ ବୋଲି ଆମ ହାତ ବି ଭାବି ନବା ତାଙ୍କ ହାତ ସିଏ ବୋଲି ତାହେଲେ ଯାଇ ତାଙ୍କୁ ଆମେ ଟିକେ ସାହାଯ୍ୟ କରିପାରିବା କିମ୍ବା ତାଙ୍କୁ ଟିକେ ମାନେ ଯେମିତି କୋପରେଟ୍ କ ଟି କରିକି ତାଙ୍କୁ ସବୁଥିରେ ଆଗକୁ ନବା ପାଇଁ ଆମେ ଚେଷ୍ଟା ବି କରୁ ବହୁତ ଫଙ୍କସନ ବହୁତ ପ୍ରୋଗ୍ରାମ ରେ ଯାଉ। ଆଉ ସେଠି ଆମେ ବି ଷ୍ଟାଣ୍ଡ ବାଏରେ ରହୁ। ଆଉ ପିଲାଙ୍କୁ କୋପରେଟ କରୁ ବହୁତ ଭଲ ଲାଗେ କିନ୍ତୁ।
ହୁଁ କାହିଁକି ନା ଯଦି ଆମକୁ ଯଦି ଆମର ହାତ ଗୋଡ ନଥାନ୍ତା ଆମକୁ ବି ଅକାମ ହେଇକି ରହିଥାନ୍ତେ। ତ ଆମକୁ ଯେତେବେଳେ ମହାପ୍ରଭୁ ହାତ ଗୋଡ ଦେଇଛନ୍ତି, ସୃଷ୍ଟି କରିଛନ୍ତି ଆମେ ସେମାନଙ୍କୁ ଯଦି କିଛି ସାହାଯ୍ୟ କରିପାରୁଛି ଭଗବାନଙ୍କ ଆଶୀର୍ବାଦ ରହିବ ପିଲାମାନଙ୍କ ଆଶୀ ଦେଖିବାକୁ ରହିବ।
ଆଜ୍ଞା।
ସବୁଥିରେ ଯଦି ଯେକୌଣସି ସେ ବିପଦରେ ବି ପଡିଥିଲେ ଭଗବାନ ସପୋର୍ଟ କରିବେ।
ଆଜ୍ଞା।
କରିପାରିବେ।
ଆଜ୍ଞା।
ହୁଁ।
ଆମେ ସବୁବେଳେ ସବୁବେଳେ ଯଦି ଭଗବାନଙ୍କୁ ଚିନ୍ତା କରିବା କି ପ୍ରଭୁ ଅ ସବୁ ଦୁଃଖ କଷ୍ଟ ଆମକୁ ଦଉ ଦିଅନ୍ତୁ ବରଂ, ଆଉ ଅନ୍ୟ କାହାକୁ ନ ଦିଅନ୍ତୁ ଅନ୍ୟ ଜୀବଜନ୍ତୁଙ୍କୁ
ହଁ।
ତାହେଲେ ଯାଇ ମୁଁ ମନ ପୁରା ଖୁସି ରହିବ।
ହଁ ମୁଁ କହିଲି
ସବୁ କଷ୍ଟ ନିଜେ ସହିବାକୁ କୁ ଚେଷ୍ଟା କଲେ।
ମୁଁ କହିଲି ଭାଇ ଦିଉଟି କେତଳେ?
ଏବେ
ଆଚ୍ଛା ଆଚ୍ଛା। ଆଉ ହାଲୋ। ହଁ ମୁଁ କହିଲି ଡିଉଟି କେତେବେଳେ ସରିବ ହଁ ହାଲୋ। ହଁ ଭାଇ ଧନ୍ୟବାଦ ଭଲ ଲାଗିଲା।
ଡ୍ୟୁଟି ସ ପ୍ରାୟ ଚାରିଟା ବେଳକୁ ପ୍ରାୟ ହେଇ ଜିଵ ତ ଛ
ହୋଉ ଭାଇ ହୋଉ ହ ହଉ ଭାଇ କଥା ହବା ଆଉ